ହଁ କହ।
ହୁଁ କହ। ତାପରେ ଆଉ କଣ କଣ କୋଉ କୋଉ ଜାଗା ସବୁ ବୁଲିଲ?
ଆଉ କୁଆଡେ ବୁଲିନି ସେ ହଁ ସେଥିର ସେଦିନ ମାନେ ସେ ଥରକ ତ ଯାଇଥିଲୁ ସେତିକି ଯାଇଥିଲୁ।
ତାପରେ ଯାହା ଅଫିସ ସେଇ ସାଙ୍ଗ ମାନଙ୍କ ସହିତ ପୁରୀ ଯାଇଛି। ଆଉ ତ କଡବଦ ଯାଇନା ଆଉ ଖାଲି ହଁ ଏଇଥର କ ଯାଇଥିଲି କହୁଥିଲି କୋଲକାତା ଯାଇଥିଲି। ଆଗରୁ ଥରେ ଯାଇଥିଲି କୋଲକାତା ସେ ଅଫିସ ରେ ଥିଲାବେଳେ ହଁ ମୁଁ ଆଉ ସମି ଯାଇଥିଲି ଆଉ
ଓହୋ ସିମିର କୋଉଠି ଅଛି କି
ତା ସହିତ ଆଉ କଥା ହେଇନି ନା ନା ସେ ସେଇଠୁ ଛାଡ଼ି ସାରିଲାଣି
ଛାଡ଼ି ସାରିଲେଣି ମାନେ କମ୍ପାନୀ ସୁଇଚ୍ କରିଦେଇଛି ନା କଣ
ନା ନା ସୁଇଚ କରିନି ସେ ଛାଡିଦେଲା ତାର ଗୋଟା କଣ ସେଠି ଅସୁବିଧା ହେଲା କଣ ନାହିଁ ସେଇଠ ଦବ
ମ ଏ ଟୋଟଲ କିଛି କଉଠିିବ ନାହିଁ
ତା ମୁଁ ତା ଯେବେ ଛାଡିଥିଲା ତାପରେ ଟେକ୍ନୋଲଏ କରି ଡିିନ ପାଇଁ
ହଁ।
ତ ତାପରେ ସେଠୁ ବି କଣ ଅସୁବିଧା ହେଲା ସେଇଟା ବି ଛଡିଗଲା ତାପରେ ତ ଘରେ ଥିଲା। ତାପରେ ଆମୁଁ ଆଉ କଥା ହେଇନି ତା ଟିକେ ଆଉ
ହଉ ଆଚଛା ହୁଁ ହୁଁ। ହଁ ଏ ଗୋଟେ ବର୍ଷ ଭିତରେ ଏତ ଜିନିଷ ଏତେ ଗୁଡ଼ା ଜିଷ ହେଇଗଲାଣି। ହ୍ୟାଲୋ ହ୍ୟାଲୋ। ହଁ ହଁ ତ ନେଟୱାର୍କ ବଧେ କଟୁଛି ଅପଡାଉନ ହଉଛି?
ଆରେ ଅପଡାଉନ ହେଇଥିଲା କି ଇଏ ପାଇଁ ହେଇଥିବ କଣ କହିଲୁ ବର୍ଷା ଏବେ ଯୋଉ
ହଉ ହୋ ଆଚଛା
ଏବେ ଶୁଭା ହଉଛି କ୍ଲିୟର?
ହଁ ହଁ ଏବେ ଆସିଲା।
ହୁଁ ଝାରଖଣ୍ଡ ଭିତରେ ପଶିଯିବି ଆଉ
ବର୍ଷା ପାଣି ଟିକେ ଟିକେ ଶୁଭୁଛି।
ହଁ ଆରେ ବର୍ଷା ବହୁତ ଜୋରରେ ହଉଛି ବ
ହଁ ହଁ। ଆଉ ଯଉ ଇଏ ମୋ କଥା ହେଲା ଏଇୟା କି ମୁଁ ଯୋଉ ଯାଇଥିଲି ଭାଇ ମୁଁ ସାଙ୍ଗ ମାନଙ୍କ ପାଇଁ ପଇସା ଦେଇଦଛି ହଜାର ବାରଶହ ଟଙ୍କା ଏକ୍ସଟ୍ରା ହେଲା
ହଁ।
ମୁ ମାକିଲ ଆଳୁ କେହି ଦଉନାନ୍ତି ଫେରି ବୁନି ଆଉ ସି ରହିଗଲା ସେ ତାଙ୍କ ପାଖରେ ସେ
ସେଇଟା ଏଇ ଜିନିଷ ପାଇଁ ତ ଆମ ଭିତରେ ଏବେ କେତେ ସବୁ ଜିନିଷ ହେଇଗଲାଣିି। କେବଳ ଏଇ ସବୁ ଜିନିଷ ପାଇଁ।
ମାନେ ଆମ ଭିତରେ ମାନେ କାହା କାହା କଥା କହୁଛୁ କଲେଜ ପିଲାଙ୍କ ଭିତରେ?
ନା କଲେଜ ପିଲାଙ୍କ ସହିତ ନାଇଁ ସେଇ ଅଫିସ ରେ ବି ଟିକେ ଇ ସୁ ହେଲା? ହଁ ତାପରେ ଏମିତି ହେଲା ମୁଁ ମୁଁ କଣ ଇନକମ୍ କରୁଥିଲି କି ମାନେ ଏଞ୍ଜୟ କରିବାକୁ କି ମୁଁ ଇନଥି
ହୁଁ ହୁଁ ଠିକ୍ କଥା। ହୁଁ। ଆରେ ସେଠି ଥିଲାବେଳେ ତୋ ସେଭିନ୍ସ ହେରିକା ହୁଏ।
ସେଭିଂସ ନା ସେଭିଂସ କିଛି କରିନଥିଲି। କିନ୍ତୁ କଣ କହିଲୁ ମୁଁ ଦେଇଦିଏ କେତେବେଳେ ଘରେ କେତେବେଳେ ଅଳ୍ପ ଦେଇଦିଏ କେତେବେଳେ ମୋ ଭାଇ ବି ତ ପ୍ରାୟ ସବୁ ମାସରେ ହଜାର ଭଳିଆ ପଠେଇଦିଏ ହେଲା। ମାନେ ସେତିକି ତ ତା ଭିତରେ ତାପରେ ଯୋଉ ଘରଭଡ଼ା ଘରଭଡା ଯାହା ସବୁ ସବୁ ଦେଇଦେଇକି ସେଇଠା ହୁଏ ସେଭିଂ
ଓହୋ ତାମାନେ ତୁ ରହୁଥିଲୁ ତାହେଲେ।
ହଁ ମୁଁ ତ ରହୁଥିଲି।
ଓହୋ ଆଚ୍ଛା।
ଖାଉଥିଲି ରୋଷେଇ ବି କରୁଥିଲି ତାପରେ କ୍ୟାଣ୍ଟିନରେ ବି ଖାଏ ତ ସେ ରହିବା ଖାଇବା ସେଇ ପଇସାରେ ବି ହଁ।
ହୁଁ ହୁଁ ଆଚ୍ଛା।
ସେୟା କରେ ଇଆଡୁ ଖାଇନିଏ ଅଫିସ ରେ ଥାଏ କ୍ୟାଣ୍ଟିନରେ ହିଁ ଖାଇଦିଏ। କିନ୍ତୁ ରୋଷେଇ କରେ ତ ସିଏ ରହିବା ଖାଇବା ତା ସାଙ୍ଗକୁ ହଁ ଭାଇକି କେତେବେଳେ କେମିତି ଦେଇଦେ ତା କେତେବେଳେ କଣ ଜିନିଷ ଦରକାର ହେଲା।
ହୁଁ ହୁଁ।
ଫୋନ ବି କିଣିଥିଲି ହଁ। ତ ଏମିତି ସବୁବେଳେ ଇଏ
ଭାଇ ତ ଭଏସ ବହୁତ କଟୁଛି।
ଆଉ ରଙ୍ଗ ଦେଖିବା ଜାଗାକୁ ଯିବି।
ହୁଁ ତମର କଣ ଜିଓ ବା ଭଲ ପା ଅଛି ନା ଏୟାରଟେଲ। ହାଲୋ।
ଏଇଟା ମର ଜିଓ।
ହଁ ମୁଁ କହିଲି ତମର ଜିଓ ଭଲ ପାଉଛି ନା ଏୟାରଟେଲ।
ଏଇଠି ଆମ ଘର ପାଖେ ଏୟାଡ଼ଲ।
ଆରେ ଶୁଭୁଛିୁ ମୋ କଥା ହଁ ହଁ ଶୁଭିଲା। ହଁ ଶୁଭିଲା।
ଏଠି ଆମ ଘର ପାଖରେ ଏୟାରଟେଲ ପାଉଛି କିନ୍ତୁ ମୋ ଜିଓ
ତ କନଭର୍ଟ କରିଦଉନୁ।
ଆରେ ମୁଁ କଣ ଏଠି ରହୁଛି କନଭର୍ଟ କରିଥିଲି ମୋର ଫାଷ୍ଟ ଥିଲା ଏୟାରଟେଲ। ଆମ ଘର ପାଖରେ ଜିଓ ପାଉଥିଲା ତାପରେ ମୁଁ ତ କନଭର୍ଟ କରିସାରିଲା ପରେ ଆମର ମୋ ଘର ପାଖରେ ଗୋଟେ ଏୟାରଟେଲ ଟ ଘର ପଛପଟେ ଆଣିକି ଏୟାରଟେଲ ଟାୱାର ଲଗେଇଛି ଆ ମୁଁ କେତେ କନଭର୍ଟ କରିବି। ମୁଁ ତ ଏମିତି ସାଢେ ରହୁଛି ମୋର କିଛି ଦରକାର ହି ନାହିଁ।
ଓହୋ ଆଚ୍ଛା ଏବେ କଣ ଝିଅ ଚଲଉଛୁ ନା କଣ?
ହଁ ଏବେ ଜିଓ ଚାଲିଛି।
ହୁଁ ହୁଁ। ତାପରେ ଗୋଟେ ଫୋନ ଆଣିଥିଲୁ କଣ କହୁଥିଲୁ ପା।
କଣ କହିଲୁ?
ମୁଁ କହିଲି କଣ ଗୋଟେ ଫୋନ କିଣିଥିଲୁ ବା କହୁଥିଲୁ।
ହଁ ଆରେ ମୁଁ କହିଲି ଫୋନ ଫୋନ୍ ବି କିଣିଥିଲି ସେଇ ଟାଇମରେ ସେଭିଂ କିଛି କିନ୍ତୁ ନା ରେ।
କିଣିଲୁନି ଗୋଟେ ଆଇଫୋନ୍ ଗୋଟେ।
ଆ କିଡନୀ ଗୋଟେ ବିକିଦବା। ଆଇଫୋନ କଣ ସବୁ କିଣିକି ଦେଇଦେବି। ଟା ହବ ଯେ ଭଲ ଥିଲେ ତ।
ଓହୋ।
ହେଲେ ସିଏ ବି ଡାମେଜ ଥିବ।
ହଁ ସେଇଆ ଠିକ କଥା।
ଦେଖାଯାଉ କଣ ସେ ସେବିନ୍ସି ଯାଉଥିଲା। କିନ୍ତୁ ଯାହା ବିି ସବୁ ବାଲାନ୍ସ ଫଲାନ୍ସ ପକେଇବା ହଉ ଯାହା ବି ହଉ ସବୁ କରିଦେଉଥିଲି।
ହଁ ହଁ ସେଭିଙ୍ଗସ ମୁଁ କଣ କରୁଥିଲି ନା ଘର ଭଡା ଟା ବାପା ଦେଇ ଦିଅନ୍ତି ହେଲା ଖାଇବା ପଇସା ସେଟା ମୁଁ ନିଜେ ମ୍ୟାନେଜ କରିଦିଏ ଆଉ ତା ବାକିଆଉ ଯେତିକି ରହିଲା ମୁଁ ସବୁ ମୋର ଦିଟା ଆକାଉଣ୍ଟ ଥିଲା ନା ହେଲା ଦିଟା ଆକାଉଣ୍ଟ ଅଛି ତାକୁ ଗୋଟଏ ଆକାଉଣ୍ଟରେ ଟ୍ରାନ୍ସଫର୍ କରିଦିଏ। ଏ ପଇସା କୁ ଯାହାବି ହେଇଯାଉ ହାତ ମାରିବିନି।
ହଁ।
ଏମିତି କରି ରଖିଥିଲି ତାପରେ ରଖି ରଖି ଗୋଟେ ଲାପଟପ୍ ଟା ତାପରେ ଆଣିଥିଲି।
ଯାହାହଉ।
ଏ ଗୋଟେ ଲାପଟପ କିଣିଛି ଭାଇ ଲାପଟପ ଯେତେବେଳେ କିଣିଥିଲି ଚାଳିଶ ହଜାର ଟଙ୍କାରେ ହେଲା।
ହଁ।
ଏବେ ଦେଖିଲା ବେଳ ସେ ଲାପଟପ ପ୍ରାଇସ ଏଇ ଯେଉଁଦେଖୁଛୁ ଇଏ ପାଇଁ ସବୁ ପ୍ରାଇସ୍ ବଢ଼ିଯାଇଛି ହେଲା ସେ ଲାପଟପ୍ ମୋର ପ୍ରାଇସ ଅଶୀ ହଜାର ଟଙ୍କା।
ଯା ହଉ ତାହେଲେ ଭଲ ଜିନିଷ ଟା କିଣିଦେଲୁ କିନ୍ତୁ ସେ ପୁରୁଣା ଟା ପଳେଇଲା ସେ ପୁରୁଣା ଟା ମୋର ମନେ ଅଛି ତୁ କିଣିଥିଲୁ ଯେତିକିିବଳେ ମାନେ ଆମେ ଡିକ୍ସସନ୍ କରୁଥିଲେ।
ହଁ ମୋର ପ୍ଲସ ଟୁ ସରିଲା ପରେ ବା କିଣିଥିଲି ଜଷ୍ଟ।
ହଁ ହଁ ତୁ କିଣି ନଥିଲୁ ମୁଁ ପଚାରୁଥିଲି ତୁ କଣ ରାଇ ଦେନ୍ ନା ଇଣ୍ଟେଲ କୋର୍ ଡିସ୍କସନ୍ କରିଥିଲେ। ତୁ କହୁଥିଲୁ କି ତୋର ରାଇଜାନ ନା କଣ ଥିଲା।
ହୁଁ ରାଇଜାନ
ହଁ ମୁଁ ସେଠୁ ଇଣ୍ଟଲେ
କିନ୍ତୁ ଏଇଟା ପଚାଶ ହଜାର ଟଙ୍କା ପଡିଯାଇଥିଲା କିନ୍ତୁ ପଚାଶ ହଜାର ଟଙ୍କାରେ ମାନେ ବହୁତ ସ୍ପେସିଫିକେସନ ବହୁତ କମ ଦେଇଥିଲା ମୁଁ ମାନେ କଣ କହିଲୁ। ଠକାମି ରେ ପଡିଗଲି ମାନେ ଏଠୁ ଅଫଲାଇନ ଷ୍ଟୋର କିଣିଲି ତ ଠକାମିରେ ପଡିଗଲି।
ହଁ ଆରେ ଅନଲାଇନରେ କଣ କହିଲୁ ସବୁ ଜିନିଷ ଦେଖିକି କିଣିବୁ।
ହୁଁ। କିନ୍ତୁ କଣ କରିବି ଏଇଟା କିନ୍ତୁ ଅନଲାଇନୁ ମଗେଇ ଦେଇେଇଥିଲି ଏଇଟା ଦେଖିଥିଲି କଣ କହିଲୁ ମୋର କ୍ରେଡ଼ିଟ୍ କାର୍ଡ଼ ଗୋଟେ ଥିଲା ହେଲା ମୋର କଣ ହେଇଥିଲା ନା ମୁଁ କହିଲି କ୍ରେଡିଟ କାର୍ଡ ଦେଖିଲା ମାତ୍ର କୋଡିଏ ହଜାର ଟଙ୍କା ଡିକାଉଣ୍ଟ ଥିଲା ହେଲା। ମୁଁ କହିଲି ଭାଇ ଏତେ ଟଙ୍କା ଡିସକାଉଣ୍ଟ ଅଛି ନା ନାଇ। ଯାହା ହଉଚି ହଉ ଏଇନା ଯାଉଚି ମଗେଇଦେବି ଭାଇ ପୁଣି ଯଦି ପ୍ରାଇସ୍ ବଢିଯିବ ମଗେଇ ପାରିବିନି। ଆରେ ସତକୁ ସତ ସେୟା ହେଲା -ହେଲା। ଏଇ ଯଉ କୋଡିଏ ହଜାର୍ ଟଙ୍କା ଡିସକାଉଣ୍ଟ୍ ଯଉ ସେତେବେଳେ ହେଇଥିଲା ମୁଁ ଆଜି ଯାଇ ଏତେ ସେଲ୍ ଫ୍ଲିପକାର୍ଟ ଆ-ଫ୍ଲିପକାର୍ଟ୍ ର ହେଲା ମୁଁ ଏଯାଏଁ ଦେଖିନି ସେ ଏତେ ଡିସକାଉଣ୍ଟ୍ କଉଠି ଆସିବା ଆଉ ତାପରେ ସେ ପ୍ରାଇସ୍ ବି ବହୁତ୍ ଅଧିକ ରହୁଚି।
ଯାହଉ ତାର ହେଇଗଲା ଆଉ।
ହଁ ଗୋଟେ ଲେନୋଭୋ -ଲେନୋଭୋ କିଣିଲି ବା।
ହଁ ଲିନୋଭା ଟା ଏବେ ଭଲ ଚାଲୁଚି। ଚାଲିଚି ରିଡଭି କିଣା ହେଲା ହେତିକିବେଳେ ଲାପଟପ୍ ଆଉ କଣ ଆସସ୍- ଆସସ୍ ର କିଣିଲା।
ହଁ ଆସସ୍ ର ବି ବଢିଆ।
ହୁଁ ଆସସ୍ ଭଲ ମତେ ଆଉ ଏଚ୍ ପି ଡେଲ୍ ଭଲ୍
ହୁଁ। ନା ଭାରି ଏଚ୍ ପି ଡେଲ୍ ବିଶ୍ଵାସ କରିବୁନି ହେଲା ମୋ ସାଙ୍ଗର ଗୋଟେ ଡି ଏଲ୍ ଥିଲା ସେ ଡେଲ୍ ଫିପ୍ଟିନ୍ ନା କଣ ଗୋଟେ ଥିଲା ହେଲା ବର୍ଷେ ଯାଇନି ଭାଇ ତାର ମାସେ ନା ଦେଢ ମାସ ଅଛି ସରିବାକୁ ୱାରେଣ୍ଟି ତାର ଡିସପ୍ଲେ ଖରାପ୍ ହେଇଗଲା ଟୋଟାଲ୍।
ମୋର ଖରାପ୍ ଜାଣିଚୁ ନା ମୋର ଏଚ୍ ପି ଟା କି ବୋର୍ଡ ବନ୍ଦ ହେଇଯାଇଚି ହେଲା ଅଁ- କି ବୋର୍ଡ ଚାଲୁନି ପୁରା ହ୍ୟାଙ୍ଗ୍ ହଉଚି ମାନେ ହ୍ୟାଙ୍ଗ୍ ତ ଅଲଗା କଥା ଆଡୁ ସାଡୁ ଅଟୋମେଟିକ୍ ଯଉ ପଳେଇ ଆସେନି ହେଲା
ହଁ।
ଅଟୋମେସି ସବୁ ଲାଗିଯାଏ ମୋର ପୁରା ସେୟା ହଉଚି ମାନେ ଏ-ସେଇଆ ଏବେ ନୁହେଁ କେବେଠୁ ହଉଚି ମୁଁ କି ବୋର୍ଡ ରେ କଣ କଲି ସେଠୁ କି ବୋର୍ଡ ତାକୁ ବନ୍ଦ କଲି ତାପରେ ଏକ୍ସଟେସନ୍ କି ବୋର୍ଡ ଏ- ଏକ୍ସଟର୍ନାଲ୍ କି ବୋର୍ଡ ଟା ୟୁଜ୍ କରୁଚି ହେଲା କିନ୍ତୁ ତଥାପ୍ ହ୍ୟାଙ୍ଗ୍ ହଉଚି ମାନେ ହ୍ୟାଙ୍ଗ୍ ମାନେ ଆଡୁ ସାଡୁ ଅଟୋମେଟିକ୍ ତାର ଆସିଯାଉଚି ମନ ହେଲେ ଓ ଓପନ୍ ହଉଚି ନହେଲେ ଅଟୋମେଟିକ୍ ବନ୍ଦ୍ ହେଇଯାଉଚି ଏ ସବୁ ହଉଚି ପୁରା ମୁଁ ବି ଖରାପ୍ ରେ ପଡିଲା ମୋର।
ହାଏଥ୍ରୀ ନା କଣ ବା ତୋର?
ହଁ ମୋର ଆଇଥ୍ରୀ।
ସେଇଆ ଆଇଥ୍ରୀ ଏତେ କଣ ସପୋର୍ଟ ନବ ଆଇଥ୍ରୀ ମିନିମମ୍ ଏବେ କୋଡିଙ୍ଗ୍ ଫୋଡିଙ୍ଗ୍ ପାଇଁ ମିନିମମ୍ ସମସ୍ତେ ଆରେ ହଁ ଯେ କିନ୍ତୁ କୋଡିଙ୍ଗ୍ ହରିଆ କରିବା ପାଇଁ ମିନିମମ୍ ଆଇଫାଇ ଟା ଦରକାର୍। ମୁଁ ପ୍ରାୟ ଭିଡିଓ ହେରିକା ଦେଖିଲିଣି ୟୁଟ୍ୟୁବ୍ ରେ ସେ ସବୁ କହୁଚନ୍ତି ଆଇ ଫାଇ ଟା ଯାହା ବି ହେଲେ ରଖିବ ଆଉ ଯେହେତୁ ଏବେ ମାନେ ଏ ଆଇ ର ଜମାନା ଆସିଗଲାଣି ତ ଆଁ -ଷୋଳ ଜିବି ରାମ୍ ବାଲା ଲାପଟପ୍ କିଣିବ ଭଲ ଟିକେ ଲାପଟପ୍ ଟିକେ ରହିବ ଟିକେ ଚାଲିବ ହେଲେ ଆଟଲିଷ୍ଟ୍।
ହଉ ଆଉ।
ହଁ ହଉ ରଖୁଚି।